ହଁ କୁହନ୍ତୁ ହଁ ଭାଇ। କୁହନ୍ତୁ ଆପଣ କେମିତି ଅଛନ୍ତି?
ବହୁତ ଦିନ ପରେ ଆପଣଙ୍କ ସହ ଯୋଗାଯୋଗ ହେଲା ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି। ଆଉ ଆପଣ ଠିକ ଅଛନ୍ତି। ଆପଣ ସୁସ୍ଥ ଅଛନ୍ତି ଆପଣଙ୍କ ଶରୀର ସୁସ୍ଥ ଅଛି। ହଁ ମୁଁ ଶବ୍ଦ ଶୁଭୁଛି ଆପଣଙ୍କୁ ମୋ ଶବ୍ଦ ଶୁଭୁଛି। ହଁ ମୋ ଶରୀର ବି ଠିକ ଅଛି। ଆଉ ଜୀବନରେ ଏଇଟା ଆପଣଙ୍କ ସହ କଥା ହେଉଛି। ଆଉ ଆପଣ ଦ୍ୱିତୀୟ ଥର। ସମୟ ଦେଇଛନ୍ତି ଆପଣ ଟିକିେ ବ୍ୟସ୍ତ ରହୁଥିଲେ ବୋଧେ ଆପଣ। ହଁ ଗୋଟେ ପରୀକ୍ଷା ପାଇଁ ଆପଣଙ୍କୁ। ଯୋଗଦାନ ଦେଇଥିଲେ ଆପଣ ତ। ହଁ ବ୍ୟସ୍ତ ରହିଯାଉଥିବ ହଉ କଣ କରିବା ବ୍ୟସ୍ତମୟ। ଜୀବନ ଆଉ କୁହନ୍ତୁ ଆପଣ। ଆପଣ କୁହନ୍ତୁ ଆଜି କଣ। ଖାଇଛିି।
ହଁ ଆଜି ମୁଁ ଖାଇଥିଲି ସକାଳେ ବରା, ଇଟିଲି, ଆଳୁଚପ।। ତାପରେ ମାଲପୁଆ, ଜିଲେବି। ଛେନା ପୋଡ ଟା ଲାଷ୍ଟ କୁ ଖାଇଥିଲି ବହୁତ ମଜା ଲାଗିଥିଲା। ଆପଣ ଜାଣିଥିବେ ଓଡିଶାର ଛେନାପୋଡ଼। ଛେନାପୋଡ଼ ହଉଛି ସବୁଠୁ ପ୍ରସିଦ୍ଧ। ଆଜ୍ଞା।
ହଁ ବହୁତ ହିଁ ଭଲ ଖାଦ୍ୟ ଆପଣ ଖାଉଛନ୍ତି। ଆଉ ଆମକୁ କେବେ ଦିଅନ୍ତୁ ହେଁ ହେଁ ହେଁ।
ହଁ ଆଜ୍ଞା ଆପଣ ଆସୁନାହାନ୍ତି ଆପଣ ମିଶି ଖାଇବା। ଥରେ ଆସୁନାହାନ୍ତି ଯିବା ନିଆଳି ଯିବା ନିଆଳିର ଛେନା ପୋଡ ଖଇବା ଆଜ୍ଞା।
ହଁ ଆପଣ ଖାଆନ୍ତୁ ଆଉ। ଆ ଆପଣ ଭଉଣୀ ଜଣଙ୍କର ବାହାଘର ଏବେ ଏବେ ହେଇଥିବ।
ଶୀଘ୍ର ଏଇ ତ କିଛି କେତେ ଦିନ ତଳେ ବାହାହେଇଥିଲା ଆପଣ।
ହଁ, ଭଲ ହେଲା ଆପଣ ଭଉଣୀ ବାହାଘରରେ ଆପଣ। ଖୁବ ମଜା ମସ୍ତି କରିଥିବେ। ଆଉ କେମିତି ଆପଣ? ଭଲ ଲାଗିଥିବ ଆପଣ କହିପାରିବେ ଆପଣ ଭଉଣୀଙ୍କ ବାହାଘର କେମିତି କଣ।
ଭଉଣୀ ବାହାଘର ମୁଁ ହଉଥିଲି ଭଉଣୀର ଭାଇ। ମୋ ଭଉଣୀର ବାହାଘର ଯୋଉଠି। ହେଉଥିବାରୁ ମତେ ବହୁତ ପରିଶ୍ରମ କରିବାକୁ ପଡିଥିଲା। କାରଣ ଭଉଣୀ ବାହାଘରରେ ଭାଇଙ୍କର ବହୁତ ଦାୟିତ୍ୱ ରହିବା ଦରକାର ରହି ରହିବ।
ଓହୋ ଆପଣ ବହୁତ ହିଁ ଭଲ କାର୍ଯ୍ୟ କରିୁଛନ୍ତି। ଆଉ ଆପଣଙ୍କୁ। ଆ ମଜାମସ୍ତି ଆପଣ କେମିତି କରିଛନ୍ତି ଆପଣଙ୍କର କଜନ ଭାଇ ମାନଙ୍କ ସହ।
ହୁଁ।
ହଉ ନାଇ ଆପଣ ଏତେ କିଛି କରୁନାହାନ୍ତି।
ନାଇଁ ଯେତେ ବି କାର୍ଯ୍ୟ ଥିଲେ ମୋ। ଝିଅ ମାଉସୀ ଭାଇ ଆଉ ମୋ ମାମୁଁ ପୁଅ ସହିତ, ମୁଁ ଡେଲି ଟିକେ। ପୋଖରୀ ଟିକେ ଯାଉଥିଲି, ପୋଖରୀରେ ଗାଧେଇବି, ପୋଖରୀର ସାଇଡ ଯୋଉ ପାହାଚ ଥିବ। ସେଠୁ ପାଣି ଉପରକୁ ଡେଇଁବି ପାଣି ସହ ମୋ ଯୋଉ। ସ୍ପର୍ଶରେ ଆସିବା ପାଣି ଦେହକୁ ପୁରା ଚିଲ୍ କରିଦବ ମାନେ ଗୋଟେ। ଅଲଗା ଲେବଲ ର ଆନନ୍ଦ ଦିଏ ଆମକୁ ସେଇଟା। ଆଜ୍ଞ୍ୟା ଫିଲକରିପାରୁଥିବେ ଆପଣ।
ହୁଁ ଆଉ ଆପଣ କି ଜଣେ ମଧ୍ୟ। ଆଉ କିଛି ପ୍ରସ୍ତାବ ଦେଇଥିଲେ ଆପଣଙ୍କ ସହ। ଆ କିଛି ସମ୍ବନ୍ଧ ସ୍ଥାପନ କରିବା ପାଇଁ। ଆପଣ ତାଙ୍କୁ ଟିକେ ଅ ମନା କରିଦେଇଥିଲେ ତ ଆପଣ ମନା। କାହିଁ କରିଥିଲେ।
ଆ ମନା କଲି କାରଣ ମୁଁ ଜଣେ ଗୋଟେ ସାଙ୍ଗ ତାହାଠୁ ଇନ୍ସପାୟାର ହେଇଥିଲି କି ଝିଅଙ୍କୁ ଭାଉ ଦେବା କଥା ନୁହନ୍ତି କାରଣ ସିଏ ତା ତାଙ୍କ ପଛରେ ଜଣେ ଝିଅଟେ ପଢିଚି ହେଲେ ସିଏ ତାଙ୍କୁ ଏ ଏତେ ମାନେ ଅ ଅଣଦେଖା କରନ୍ତି ମାନେ ତାଙ୍କ ଆଡ଼େ ଅନାନ୍ତିନି। ଇଚ୍ଛା ଆଖିରେ ତାକୁ ଅନାନ୍ତିନି ତାଙ୍କ ପ୍ରତି ଏତେ ଘୃଣା କରନ୍ତି ତାହଲେ କା କାର୍ଯ୍ୟ ଥିଲା ବଳେ ତାକୁ ସହିତ କଥା ହେଇଯାଆନ୍ତି ଆ କାର୍ଯ୍ୟ ସରିଲା ପରେ ସେ ଝିଅଟାବି ବହୁତ୍ ସ୍ଵାର୍ଥପର ସିଏବି ତାଙ୍କଠୁ କାଯ୍ୟ ଆଦାୟ କରେ ଆ ଏମିତି ତାଙ୍କ ଦି ଜଣ ସମ୍ପର୍କ ଅଛି ତାଙ୍କୁଠୁସାର ହେଇକି କରିଥିଲି ତାଙ୍କୁ ଆଉ ବୁଝିପାରୁଛନ୍ତି ଆପଣ।
ଆପଣ ଚିଗ୍ମା ବହି ଟିକେ ଅଟନ୍ତି ବୋଧେ।
ଶିଗ୍ମା ଅଛି ଶିଗ୍ମା ବହିର ଟେ କରି କହିପାରିବେ ତାକୁ ବର୍ଣନା କରୁନାହାନ୍ତି ସିମାପ ମାନେ କଣ ୟାର ଗୋଟେ ଗୀତବି ବ
ଆ ହଁ ଆପଣ ଛାଡ଼ନ୍ତୁ ସେଇ କଥା ମତେ ଟିକେ ନିଦ ମାଡୁ ଇଏ ଆଉ ଟିକେ ପାଗଟା ଟିକେ ଖରା ପାଗ ଦେଇଚି ଖରା ଆଜି ଏତେ ଜୋରେ ହଉଥିଲା ଯେ ଆ ନିଦବି ସେଇଭଳିଆ ମାଡୁଚି ମତେ ଖରାବେଳେ ଟିକେ ନିଦ ମାଡ଼େ। ଆଉ ତ ଆ କିଛି କରିହବନି ବ୍ୟ ସମୟ ଜୀବନ ଆପଣ କୁହନ୍ତି ଆଜି ଖରା ବେଳେ କଣ ଖାଇବେ ଖାଦ୍ୟ ଗ୍ରହଣ କରୁଚନ୍ତି?
ଖାଅ ଖରାବେଳେ ଖରା ବେଳେ ବେଶୀ କିଛି ନାହିଁ ଭାତ, ଡ଼ାଲମା ଟିକେ ଖଟା, ଟିକେ ପାମ୍ପଡ଼ ତା ସହିତ ସାଲାଟେ ହେଇଥିଲା, ଦହିବରାଟେ ମାନେ ସାଇଟ୍ ଆଇଟମରେ ଥିଲା ଆଜ୍ଞା।
ଅତି ସୁନ୍ଦର।
ଆତି ଆନନ୍ଦ। ହୁଁ ଆଉ ଟିକେ ଗୋଟେ ବ ସୁଡ଼ଙ୍ଗ ବଜାଟେବି ହେଇ
ଓ ଆପଣ ରଜ ଛୁଟିରେ କୁଆଡ଼େ ଯାଇଚନ୍ତି ବୁଲିବାକୁନା ସେମିତି କି କିଛି ନାଇଁ ଖରା ଛୁଟିରେ
ନାଁ ମୁଁ ଯାଇଥିଲି ମାମୁ ଘରଟି ସେଇଠି ଲାଗିଥିଲା ଦୋଳ ଦୋଳରେ ମୁଁ ସରି ଦୋଳି ଲାଗିଥିଲା ଦୋଳିରେ ଝୁଲିଥିଲି ଦୋଳିରେ ଝୁଲୁଝୁଲୁ ମୋ ପଡ଼ିଯାଇଥିଲି ଏବଂ ମୁଁ ମଧ୍ୟ ହସ୍ପିଟାଲରେ ଯାଇଥିଲି ଆପଣ ବୁଝିପାରିବେନି ମୋର ଗୋଡ଼ଟା ଭାଙ୍ଗି ଯାଇଥି
ଓହୋ। ବହୁତହି ବହୁତହି ଦୁଃଖଦ ପରିସ୍ଥିତି ଆପ ପଣ ବହୁତ ଦୁଃଖ ପ୍ରକାଶ କରୁ ଛି ମୁଁ ଈଶ୍ବରଙ୍କ ପାଖରେ ଶୁଭ କାମନା ଆପଣଙ୍କ ପାଇଁ କରୁଚି ଆପଣଙ୍କୁ ଈଶ୍ୱର ମଙ୍ଗଳ କରନ୍ତୁ ଆଉ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ ଯେମିତି ଆପଣ ସେକେଣ୍ଡ ଥର ଆ ଦ୍ଵିତୀୟ ଥର ପୁନର୍ବାର ଆପଣ କେବେ ଦୋଳିରେ ବ ସିବେନି ଆଉ ଆପଣ ଯେହେତୁ ହଁ ତଆଉ ମୁଁ ବି ମ ଧ୍ୟ ଯାଇଥିଲି ମୋର ପୁ ଖରା ଛୁଟିରେ ଆଉ ଆପଣ ଜାଣିଥିବେ ପୁରୀ ଜାଣିଥିବେ ପୁରୀ ଯାଇଥିଲି। ଆଉ ବହୁତହିଁ ଭଲ ଅ ଅତି ସୁନ୍ଦର ଥିଲା ମୋର ଅ ଯୋଉ ଅନୁଭୂତି ତ ସକାଳୁ ସକାଳୁ ଆମେ ଆ ଚାରିଜଣ ମୋ ବା ବାପା, ମୋ ମା, ମୋର ଭା ଭଉଣୀ ଗୋଟେ ଆଉ ମୁଁ ଅ ତଆମେ ଗାଡ଼ିରେହିଁ ଯାଇଛୁ ତ
ଆଜ୍ଞା।
ବାପା ମୋ ଭଉଣୀକୁ ବସେଇଥିଲେ ମୁଁ ମୋ ମାଙ୍କୁ ବସେଇ ନେଇଥିଲି ଆଉ ତ ମୁଁ ଏତେ ସକାଳୁ ଜାଣିନଥିଲି ମତେ ଖବର କେହି ଦେଇ ନଥିଲେ ରାତିରୁ କି ଆମକୁ ପୁରୀ ଯିବାର ଅଛି। ସକାଳୁ ସକାଳୁ ମତେ ଡାକିଦେଲେ ହଁ ମୁଁ ଆଉ କଣ କରୁ ମୁଁ ଟିକେ ଛାନିଆ ହେଇଗଲି ମୁଁ ଭାବିଲି ଏତେ ସକାଳୁ କୁଆଡେ ଯିବାର ଅଛି? ତ ଜଣା ପଡିଲା କି ଆମେ ପୁରୀ ଭ୍ରମଣ କରିବାକୁ ଯାଉଛୁ। ଆଉ ତ ଆମେ ଗଲୁ ବାଇକ ରେ ଗଲୁ ଆ ତ ହଁ ବାଟରେ ରହିଲୁ ଚାହା ପାଣି ପାଇଁ ଆଉ ମୁଁ ଟିକେ ଲାଣ୍ଡିବଗୁଲୀ ପିିଇଲି ଆଉ
ଆ ନାଣ୍ଡି ବଗୁଲି ନାଣ୍ଡି ବଗୁଲି ଶରୀର ପାଇଁ ବହୁତ ଭଲ ଆଜ୍ଞା।
ହଁ ଆଉ ନାଣ୍ଡିବଗୁଲି ପାଣି ଆଉ ମୋ ଭଉଣୀ ବି ନାଣ୍ଡିବଗୁଲି ପିଇଲୁ ମୋ ବାପା ଆଉ ବୋଉ ଚାହା ପିଇଛନ୍ତି। ଆମେ ମୂର୍ତ୍ତି ବିସର୍ଜନ କଲୁ ସେଠି। ଆଉ ବହୁତ ହିଁ ଭଲ ଥିଲା ସେଇଠି ତାପରେ ଆମେ ହଁ ଆଉ କିଛି ବାଟ ବାପା ମଧ୍ୟ ମତେ ବସେଇ ଚଲେଇଚନ୍ତି ଆଉ କିଛି ବାଟ ମୁଁ ତାଙ୍କୁ ବସେଇ ଚଲେଇଛି ଆଉ ଭଉଣୀ ମୋର ବାଇକ୍ ଚଲୋଉଥିଲା ହଁ।
ଆଜ୍ଞା ଆଜ୍ଞା ଝିଅ ମାନଙ୍କୁ ମାନେ ଗାଡି ଚଲେଇବା ପାଇଁ ଉତ୍ସାହିତ କରିବା ଗୋଟେ ଭଲ କଥା। ଥା ସେମାନେ ଓମେନ୍ ଏମ୍ପାୱର୍ ମେଣ୍ଟ କରନ୍ତି।
ଆପଣ ବାହାଘର ପାଇଁ ଉତ୍ସାହିତ କରୋଉଚନ୍ତି ଆମେ ବାଇକ୍ ଚଲେଇବା ପାଇଁ ହା ହା ହା। ହଁ ଖରାପ ଭାବିବେନି ଆଜ୍ଞା ହା ହା।
ହଁ ଆ ମୋ ଝିଅ ବାହାଘର ହବନି ଆଉ କଣଟା ହବ କହିଲ ତମ କଣ ଭାବୁଚନ୍ତି କଣ ଆପଣ କହିଲେ ଟିକେ ଆଜ୍ଞା ଆଜ୍ଞା।
ହୋଉ। ଆ ଆପଣ ଜାଣିଥିବେ ସେଇଠି ବାଟ ମଙ୍ଗଳା ଥିଲା। ମା ଦକ୍ଷିଣ କାଳୀ ଥିଲା ସବୁ ମନ୍ଦିର ଭ୍ରମଣ କଲୁ ତାପରେ ଜଣ ଜଣଙ୍କର ମଠ ଥିଲା ମଠରେ ଆମେ ଆ ଯୋଉ ବିଶ୍ରାମ ନେଲୁ ପୁରା ସକାଳୁ ପୁରା ବିଶ୍ରାମ ନେଇଛୁ ପୁରା ଆ ଖରା ଖରା ଯାଇ ସନ୍ଧ୍ୟା ହେଇଗଲା ସେଠି ଆମେ ଭୋଜନ ମଧ୍ୟ ଗ୍ରହଣ କଲୁ। ଅ ମଠରେ ଭଗବାନଙ୍କ ପାଖରେ ପ୍ରସାଦ ଗ୍ରହଣ କଲୁ ଆଉ ତ ବାପା ମା ଟିକିଏ ମଙ୍ଗୁ ନଥିଲେ ଯିବା ପାଇଁ ତ ଆମେ ଭାଇ ଭଉଣୀ ଦି ଜଣ ବହୁତ ହିଁ ବାଧ୍ୟ କରି ତାଙ୍କୁ ଡାକିଲୁ, ଆଉ ଓ ତ ସେ ଉଠିଲେ ଚାରିଟା ବେଳେ ମନ୍ଦିର ପାଇଁ ଗଲେ କିନ୍ତୁ ଦଶ ଦର୍ଶନ ପାଇଁ ଠିଆ ହେଲେନି ମତେ ବହୁତ ଖରାପ ଲାଗିଲା କହିଲେ ଡାଇରେକ୍ଟ ସମୁଦ୍ର କୂଳ ପଳେଇବା ତାପରେ ସମୁଦ୍ର କୂଳ ଆସିଲୁ ଆଉ ସମୁଦ୍ର କୂଳରେ ଆ ସେଠି ଟିକେ ପାଣି ଟିକେ ଗୋଡରେ ବାଜିଚି ଆଉ ଆଉଜଣଙ୍କୁ ପଚାରିଲୁ ମୁଢି ମିକ୍ସଚର ପାଇଁ ସେ ଚାଳିଶ ଟଙ୍କା କହିଲେ ଚାଳିଶ ଟଙ୍କା ନା ପଚାଶ କହିଲେ ତ ଆମେ ଟିକେ ଆଗୁକୁ ପଳେଇଲୁ ତ ମୁଢି ମିକ୍ସଚର ବାଲା ବି ଆମ ପଛେ ପଛେ ହା ହା ହା
ଓହୋ। ସେମାନେ ଖରାପ ନଜର ରଖୁ ଥିବେ ବୋଧେ ଆପଣଙ୍କ ଉପରେ ମୁଢି ମିଶ୍ଚର ମାନେ ଖାନ୍ତି
ଖରାପ ନଜର ନୁହଁ ସେ ହଁ ସେ ମୋ ନ ଜରରେ ହିଁ ଟିକେ ଲାଜ କରିଦେଲେ ତ ସେ ଆ ଆ ସେ ଥିଲେ କଣ ପାଇଁ ବୁଝି ହେଲାନି, ମାନେ ସେ, ଆମେ ଜଷ୍ଟ ତାଙ୍କୁ ପଚାରିକି ଆଗକୁ ବଢ଼ିଲୁ। ଅଗ୍ରଗତି କଲା ବେଳେ, ଆ ତ ସି ଆମ ପା ପଛ ଗୋଟେ ଆସିକି ତାଙ୍କ ଷ୍ଟଲ ପକେଇଥିଲେ, ସେ ଗୋଟେ ଟେବୁଲ ଟାକୁ କେମିତି ଗୋଟେ ଧରିକି ବୁଲଛନ୍ତି, ଆପଣ ଜାଣିପାରୁଥିବେ।
ଓ, ହଁ, ଜାଣିଥିବେ। ସେ ଗୋଲ୍ ଗୋଲ୍ ଟେବୁଲ, ଦିପଟେ ଗୋଲ୍ ଥିବ, ମଝିରେ ବାଡି ଗୁରା ଲାଗିଥିବ। ହଁ, ହଁ।
ହଁ, ଜାଣିଛନ୍ତି ଆପଣ, ସେ ବେକରେ ଝୁଲେଇକି ବୁଲୁଥିଲେ ତ ସେ ଠିକ୍ ପହଞ୍ଚିଗଲେ। ଆମେ ତାପରେ ଆଉ ଟିକେ ଆଗକୁ ଗଲୁ ତ ସମୁଦ୍ର ଦେଖିଲୁ। ବହୁତ ଭଲ ଲାଗିଲା, ଆ ଭଲ ସିନେରୀ ଥିଲା। ତାପରେ ବାଟକୁ ବାଟ ଫେରିଲା ବେଳେ ଗୋଟେ ହୋଟେଲ୍ ରେ ଖାଇଲୁ। ଆ, ବହୁତ ହିଁ ଭଲ ଦିନ ଥିଲା। ଆଉ ବହୁତ ହିଁ ଭଲରେ ଆମର ଯୋଉ ଆ ଟ୍ରିପ ଟା ଥିଲା, ବହୁତ ଭଲ ରେ ଗ ଥିଲା ଆଉ, ଆ ଘରେ ପହଞ୍ଚିଲୁ ଆଉ ଭଲ ଲାଗିଲା ଟିକେ, ହଁ। ଆଉ ଆସିଲା ବେଳେ ରଜ ମହୋତ୍ସବ ଶିଶୁପାଳରେ ହଉଥିଲା।
ଆଚ୍ଛା, ହଁ, ହଁ।
ଆଜ୍ଞା, ହଁ, ରଜ ମହୋତ୍ସବ, ସବୁଆଡେ ରଜ ମହୋତ୍ସବ ହଉଥିଲା। ମାନେ ରଜମହୋ ତ୍ସବ ସବୁଠି ଦୋଳି ଲାଗିଥିଲା। ତାପରେ ମୋଜିତ ବିକ୍ରି ହଉଥିଲା। ମୋଜିତ ଆପଣ କଣ ଜାଣିଛ? ଅଛନ୍ତି କହିପାରିବେ?
ହଁ, ଆପଣ ଜାଣିଥିଵେ, ଯୋଉଟା ଚାହା ଭଳିଆ ଥାଏ ଆମର। ପିଇବା ପାଇଁ ପାନୀୟ ଦ୍ରବ୍ୟ ଗୋଟାଏ, ଆଜ୍ଞା।
ଆଜ୍ଞା, ଆଜ୍ଞା।
ପାନୀୟ ଦ୍ରବ୍ୟ। ହଁ, ଆଉ ଆପ-ଆପଣ ଜାଣିପାରୁଥିବେ। ଯେହେତୁ ପୁରୀ ଆମେ ଯାଇ ସାରିବା ପରେ ବାପାଙ୍କର ଆଉ ପୁଣି ଥରେ ଆମର ହାର୍ଟ ଅପରେସନ୍‌ ହେଲା ତ ସେ ଇଏ ଆଉ ଯାଇପାରିଲେନି କୁଆଡେ ତ ସେ ଘରେ ଶୋଇଛନ୍ତି, ଆ ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଥିବେ ବୋଧେ।
ଆଜ୍ଞା, ସମସ୍ତେ ଭଲ ଅଛନ୍ତି। ଖାଲି ମୋର ଜେଜେବାପ ବାପାଙ୍କର ଟିକେ ହାର୍ଟ ଅପରେସନ୍‌ ହେଇଥିଲା। ଆଜ୍ଞା, ଆଜ୍ଞା, ଆଜ୍ଞା, ବହୁତ ଭଲ ଲାଗିଲା। ଆପଣ ବହୁତ ଭଲ ଲୋକ। ଶୁଭ ସଂନ୍ଧ୍ୟା, ରଖୁଛି।
ହଁ